ହ୍ୟାଲୋ ହୁଁ କୁହ।
ଆଉ ତୁମେ କାହାର ଗୋଟେ କାହାଣୀ କୁହ।
କାହାର
କିଛି ଗୋଟେ ବସ୍ତୁ। ଯେମିତିକିି ଆମ ଜୀବନରେ ପାଣି କଣ ପାଇଁ ମାନେ ପାଣି କେତେ ଜରୁରୀ ଆମ ପାଇଁ।
ଅଁ ପାଣି ତ ମାନେ, ମାନେ ସକାଳୁ ଆମର ଉଠିଲେ ହିଁ ପାଣି ଦରକାର ପାଣି ନହେଲେ ଆମେ ବନ୍ଦ କେମିତି ପାଣି ତ ମେନ୍ ଆମର ମୁଖ୍ୟ ଆଧାର ହେଉଛି ପାଣି ଆଉ ସକାଳୁ ଉଠିଲ ତ ଆମର ମାନେ ଜରୁରୀ ଆମର ଖାଇବା ପିଇବାଠୁ ଆରମ୍ଭ କରି ଦରକାର ଜିନିଷ ମାନେ ଦୈନନ୍ଦିନ ଆମେ ଜୀବନରେ ଯାହାବି ଦରକାର ହେଲେ ପାଣି ର ହି ଆବଶ୍ୟକତା ଅଛି। ବିନା ପାଣିରେ ଆମେ କିଛି ବି କରିପାରିବାନି ଆଉ
ତେବେ ତମକୁ ବର୍ଷା ଭଲ ଲାଗେ ବର୍ଷା ଋତୁ
ହଁ ବର୍ଷା ବି ଭଲ ଲାଗେ। ମାନେ ବର୍ଷା ଭଲ ଲାଗେ ମାନେ ଭଲ ଲାଗେ କିନ୍ତୁ ଦିନ ସାରା ହେଲେ ମୁଁ ଜା ଗଲେ କାହିଁନା ଥଣ୍ଡା ପାଗ ଟିକେ ଥଣ୍ଡା ରହେ ମାନେ ବାହାରକୁ ଯିବା ପାଇଁ କିଏ କିନ୍ତୁ ମାନେ କିଛି ଟାଇମ୍ ବର୍ଷା ଗୋଟେ ଘଣ୍ଟା ଧର ବି ଭଲ ଅଧଘଣ୍ଟା କି ଗୋଟେ ଗୋଟେ ଘଣ୍ଟା ଭଲସେ ବର୍ଷା ହେଇଗଲା ତବେ ଛାଡ଼ିଯିବ ସେଇଟା ଭଲ ଲାଗେ କିନ୍ତୁ ଦିନ ସାରା ଯେତେବେଳେ ବର୍ଷା ପୁରା ଲାଗିକିନା ରହି ଥିବ ଦିନସାରା ହେଉଥିବ ମତେ ଚିଡ଼ଚିଡ଼ା ଲାଗେଯିବ ମୋ ଭଲ ଲାଗେନି କୁଆଡ଼େ ବାହାରକୁ ଯାଇହବନି କିଛି ଗୋଟେ କରି ହବନି। ଭଲ ଲାଗେନି
ବର୍ଷା ଋତୁ ସମସ୍ତେ ତଙ୍କୁ ଭଲ ଲାଗି ହେଲେ ଏଇ ଯୋଉ ବର୍ଷା ହେବା ଟାଇମ ରେ ବି ଭଲ ଲାଗେ ବର୍ତ୍ତା ଯୋଉ ଛାଡି ଯାଇ ତାପରେ ଯୋଉ ଗାଁ ରେ ଯୋଉ ରାସ୍ତା ଯୋଉ ସବୁ ପାକା ନଥାଏ ଏବଂ କାଦ ହେଇଥାଏ ବହୁତ ତ କାଦୁଇ ଯାଇଥିବ ହେରା ଗାଡ଼ି ଫାଡ଼ି ଯାଇପାରେନି
ସେୟା ହଁ ହଁ ସେଇଟା ବସ
ସେଥିପାଁଇ ରାଗ ଲାଗେ କିନ୍ତୁ ଯୋଉମାନେ ପାଠ ଯୁର ସେମାନଙ୍କୁ ବହୁତ ଭଲ ଲାଗେ।
ହେଁ ହେଁ
ବର୍ତ୍ତା ହେଲା ପାଠ ପଢିବାକୁ ଯିବାନି
ହଁ ସେୟା ଟିକେ ଟାଇମରେ ବର୍ଷା ହେଲା କି ଛାଡ଼ିଗଲା ହଁ ଘର ପାଖରେ ନାହିଁ ସେମିତି ତ ନାହାନ୍ତି ଆଉ ଘରେ ଆମର ଛୋଟ ଛୋଟ ଭାଇ ଭଉଣୀ ମାନେ ଅ ଫୁଣି ବର୍ଷା ହେଲେ ସ୍କୁଲ ଯିବିନି
ହୁଁ ଆମ ଘରେ ବି ଗୋଟେ ଛୁଆ ମାନେ ଅଛି ତା ନା କ୍ରିଷ୍ଣା ଲେ ସିଏ ବି ସେମିତି କରେ
ହୁ ହୁ ସେୟା ବର୍ଷା ହେଲେ ଆମେ ଯିବୁନି। ତମର ସେପଟେ ଆଜି ବର୍ଷା ହେଉଚି ଆମର ତ ଏପଟେ ଜୋରସେ ବର୍ଷା ଆସିଲାଣି ହଵ ବୋଧି?
ହ୍ୟାଲୋ
ତମ ସେପଟେ କଣ ପାଗ କେମିତି ଦେଇଛି?
ଏବେ ଏବେ ତ ଖରା ହେଇଛି ବହୁତ
ହଁ ଆମର କିନ୍ତୁ ବର୍ଷା ଆସିଲାଣି ବର୍ଷା ହେଇପାରେ ଆମର ଏପଟେ କରେଣ୍ଟ ବି ଆମର ପଳେଇଲାଣି।
ନାଇଁ ନାଇଁ ଆମର ଏପଟେ ବର୍ଷା ହେଲେ ଭଲ ହବ କିନ୍ତୁ ଏବେ ବହୁତ ଗରମ କରୁଚି ଖରା ହେଇଛି
ହଁ ହଁ
ଆଉ ଛୋଟ ବେଳେ କେତେ ବଦ୍ମାସି କରିଛ?
ଛୋଟବେଳେ ତ ହଁ ବଦମାଜି ତ ମୁଁ ବହୁତ କରିଛି ଯାହାକହିଲେ ମାଡ଼ ତ ମାନେ ଆମେ ଏତେ ଭଉଣୀ ତିନି ଚାରି ଜଣ ଭଉଣୀ କିନ୍ତୁ ମାନେ ମାଡ଼ ହିଁ ସେମାନେ କେହି ଖାଆନ୍ତିନି ମାଡ଼ ମୁଁ ହିଁ ଖାଏ ମୁଁ ସବୁବେଳେ ଜିଦ୍ଦି ଖାଇବିନି ଏଟା ଖାଇବିନି ସେଇଟା ଖାଇବିନି ଫୋପଡା ଫିଙ୍ଗା କରିଦେବି ମତେ ବା ଡାନ୍ତୀ ମମି ବହୁତ ପସି ମଡ ଖାଇ ସୁୁ ଜିଦ୍ଦି କରୁଛୁ କଣ ପାଇଁ ସବୁଥିରେ ଜିଦି କରୁଛୁ କଣ ପାଇଁ ଏଇଟା ଦରକାର ସେଇଟା ଦର କାରେ ଏଇଟା ଖାଇବିନି ସେଇଟା ଖାଇବିନି ଫୋପଡା ଫିଙ୍ଗା ଏମିତି ଆଉ
ସେ ଲାଗି ମାଡ ଖାଇଛୁ ଆଉ
ହଁ ବହୁତ ମାଡ଼ ହେଇଛି ନାଇଁ ମ ବାବା ତ କିଛି ବି କୁହନ୍ତିନି ବାବ ନା ନା ବାବା ତ କିଛି ବି କୁହନ୍ତିନି ବାବା ବି ମାନେ ବଡାନ୍ତିନି କିଛି
ତମେ ତ ଦୁଷ୍ଟ ନଥିଲ କେଉଁଥିଲ।
ନାଇଁ ସେମିତି ମୁଁ କିଛି ବଦମାସି କରିନି।
ବାସ୍ ଆମ ଘର ପାଖରେ ଯୋଉ ଛୋଟିଆ ଛୁଆ ରୁହେ ତା ସହିତ ବଦମାସୀ କରେ। ତା ସହିତ ମୋର ଜମା ଲାଗି ମାନେ ପ୍ ଟେନି ମାନେ ସିଏ ମୋଠୁ ଛୋଟ କିନ୍ତୁ ମୁଁ ବଡ କିନ୍ତୁ ତାପରେ ବି ଲାଗି ଯାଏ ଆମମାନଙ୍କ ଭିତରେ।
ହଁ।
ହୁଁ। ବସିବାଠୁ ଖାଇବା ପର୍ଯ୍ୟନ୍ତ ଆମ ମାନଙ୍କର ଲାଗେ। ଏବେ ସେ ବଡ ମାନେ ଏବେ ସିଏ ନାଇନ କ୍ଲାସ ହେଲା। ତ ସିଏ ମୋଠୁ ବହୁତ ଛୋଟ। ତାପରେ ବି ମାନେ ଯେଉଁ ଝଗଡ଼ା ଲାଗିବୁ ମାର ପିଟ ଉପରେ କଥା। ନେଲେ ତା ମା ମୋ ମା କହିବେ ଏତେ ବଡ଼ ପିଲା ହେଲାଣି ତାପରେ ବି ଛୋଟ ଛୁଆ ସାଙ୍ଗରେ ଲାଗୁଛି।
ହି ହି ହିଁ। ସେ କେତେ ଛୁଆ ଛୋଟ ଟା ହବ?
ସିଏ ଏବେ ନାଇନ୍ କ୍ଲାସ ହେଲା।
ଆଚ୍ଛା।
ଆମର ଝଗଡ଼ା ମାନେ ଯଦି କିଛି କଥାରେ ଧର ମୁଁ ତାକୁ ପାଣି ଛାଟି ଦେଇଛି ତ ସିଏ ବି ମତେ ପାଣି ଛାଟିବ କି କାଦୁ ଛାଟିବ କି କିଛି ବି ଛାଟୁ ପୁରା ମୋ ଘର ପାଖ ସାଇ ସାରା ଆମେ ଦୌଡୁ।
ସେଇ ହଁ ମୋର ସେମ ତମେ ଯାହା କହୁଛ ସେମ୍। ସେମ୍ ସେମ୍ ମୋ ଭାଇ ବି ସେ ମୋ ଦାଦାଙ୍କ ପୁଅ ଭାଇ ଗୋଟେ ମୁଁ ଆମେ ସେମିତି ହିଁ ହୋଉ ମାନେ ସେଠି ଗାଧେଇବା ପାଇଁ ଯିବୁ ସେଇଠି ବଡ଼ିଆ ବାଡେଇ ହେଇଯିବୁ ପାଣି ଫୋପଡ଼ା ଫୋପାଡ଼ି ହେଇଯିବୁ ଗଲା ସଲା ଆଉ ଦୋଡା ଦୋଡି ହଉଥିବୁ ଘର ଚାରିପଟ ଯାକ ଦୌଡ ଦୌଡି ହଉଥିବୁ। ଘରେ ସୋଦୁଥିବେ ଯେ ଏତେ ବଡ଼ ପିଲା ହେଲଣି ଏମିତି ହୋଉଛ। କଣ ପାଇଁ ସେମ ଷ୍ଟୋରି ତମର ଯାହା ଆମର ସେ ସେଇଆ।
ଆଉ ସେମିତିକି ମାନେ ତାରି ସହିତ ହିଁ ମତେ ଲାଗିବାକୁ ଭଲ ଲାଗେ ଆଉ କାହା ସ ଲାଗିବାକୁ ଭଲ ଲାଗେନି। ଆ ତାକୁ ବି ମୁଁ କୁହେ ଯଉଁ ହଁ। ଆଉ କଣ ପଶୁକୁ ଭଲ ଲାଗେ?
ପଶୁ ନାଇଁ ପଶୁ ତ ସେମିତି କି
ବିଲେଇ କିଛି ବି ପଶୁ
ନା ମତେ ମତେ ଏମିତି କାହିଁ ନାହାନ୍ତି ଯୋଉଟା ମତେ ବହୁତ ପସନ୍ଦ ଭିତରେ ସେମିତି କେହି ନାହାନ୍ତି। ତା ମୋତେ ଠେକୁଆ କିନ୍ତୁ ଭଲ ଲାଗେ ଦେଖିବା ପାଇଁ ଠେକୁଆଟା ବହୁତ ସୁନ୍ଦର ଲାଗେ ଟିକିଟେ। ସେଇଟା ଭଲ ଲାଗେ। ଆଉ ନହେଲେ ଏମିତି କୁକୁର ଫୁକୁର ମୋତେ ତ ଡର ଲାଗନ୍ତି। କାମୁଡଡିଦେବେ ବୋଲି ମୋତେ ଡର ଲାଗନ୍ତି।
ହୁଁ।
ହୁଁ।
ମତେ ବି ଠେକୁଆ ବହୁତ ଭଲ ଲାଗେ ମୋର ବି ଥିଲା ପିଲାବେଳେ ଠେକୁଆ ଗୋଟେ ଥିଲା। ତ ସିଏ ମୋରି ମାନେ ମୁଁ ତାକୁ ରଖିବାରେ ଟିକେ ମାନେ ତାକୁ ଏତେ ନଜର ଦେଇନଥିନି ସେଇଦିନ ତାକୁ କୁକୁର ନେଇଯାଇଥିଲା ସେଇ ତା ପରଠୁ ମୁଁ ଆଉ କେବେ କିଛି ରଖେନି।
ସେ
ଆଉ ମତେ ପଶୁ ସବୁ ଭଲ ଲାଗେ। ହେଲେ କିଛି ହେଇଗଲେ କାନ୍ଦ ଲାଗେ ଏକା ସେଥିପାଇଁ ମୁଁ ଆଉ ରଖେନି କିଛି। କିନ୍ତୁ ଯଉ ମିଟୁକୁ ହେଲୋ।
ହଁ ପା ମୁଁ କହିଲି ଠେକୁଆ କେତେ ଦିନ ରଖିଥିଲ?
ଠେକୁଆ ଛୁଟଟା ହୋଇଥିଲା ତା ମାଆଠୁ କ୍ଷୀର ଛାଡ଼ିଥିଲା ମୁଁ ରଖିଥିଲି ହଁ ଥିଲା ମୋ ପାଖରେ ଦୁଇ ମାସ ଖଣ୍ଡେ ଥିଲା। ଦୁଇ ମାସ ଥିଲା ବହୁତ ଭଲ ବି ପାଉଥାଏ ତାକୁ ପୁରା ତଳେ ବି ଛାଡୁଥାଏନି।
ହଁ।
ତାକୁ ସେ ସେମତି ପୁରା ମାନେ ଯଉ କିଛି ବି ଅସନା ଏକ କରିଲେ ବି ଏମିତି ଶିଖି ଯାଇଥିଲା ଯଉଠିଁ ମୁଁ ବୁରା ମେଲି ଦେଇଥିବି ସେଇଠିଁ ଯାଇକରିବ ଆଉ କୁଆଡେ ବି କରିବନି। ଏତେ ମାନେ ପୁସା ମାନିଯାଇଥିଲା ତାପରେ ଦିନେ ମୋ ଦିଦିଙ୍କ ଝିଅ ଆସିଥିଲା କଟିଆଡ଼ା ତ ତାକୁ ଗେଲ କରିବା ଚକରର କଟିଆ ଛୁଆ ମାନେ ଠେକୁଆ ଛୁଆଟାକୁ ଯଉଁ ପଞ୍ଜୁରୀରେ ରଖି ବାରଥିଲା ତାକୁ ହାଲକା ସେମିତି ର ରଖିଦେଇକି ମାରି ନାଇଁ କବାଟ ଆଉ ରାତିରେ ସୁଇଯାଇଛି ସକାଳୁ ଉଠିଲା ବେଳକୁ ସିଏ ଆଉ ନାଇଁ ଚାରିଆଡ ଖୁଜିଲାଏଳକୁ ନାଇଁ ଉଁ ତାପରେ ତାପରେ ସେଉଁ ଭାଉଜହକା ପଚାରିଲା ବଳୁ ସେ କହିଲେ କି ହଁ ରାତିରେ ସାଉଣ୍ଡ ହଉଥିଲା କି ସିଆଳ ହଉ କୁ କୁକୁର ହଉ କିଏବି ନେଇଯାଇଛି ଆଉ ଖୋଜିଲାଏଳକୁ ମିଳିଲାନି।
ଆଚ୍ଛା ଏମିତି ନା ମନ ଦୁଃଖ ବହୁତ ହେଇଥିବ ନେଇଗଲା।
ହୁଁ ମନେ ଦୁଃଖ ତ ବହୁତ ହେଇଥିଲା ମୁଁ ତ ଖିଆ ପିଆ ଛାଡିଥିଲି।
ହୁଁ ସେମିତି ହିଁ ହୁଏ ସତ କଥା ଏତେ ମାନେ ରଖିକ ଗୋଟେ ପଶୁକୁ ମାନେ ଏତେ ଭଲ ପାଇଯାଇଥିବ ସେ ଆଉ ଏମିତି ହବ ନା ମନ ତ ଦୁଃଖ ଯାହାବି ହେଲେ ହବ।
ଆଉ ସେଇ ଯଉଁ ସ୍କୁଲ ଟାଇମରେ ଜେତେବେଳେ ଜେତେବେଳେ ବି ଯଉଁ ବି ଯଦିଏମ ସେତେବେଳେ ବି ବିଲେଇ ଛୁଆକୁ ଯଦି ରଖିଥିବି ସିଏ ବି ଯଦି ମାନେ କିଛି ଟିକେ ହେଇଗଲା କି କୁଆଡେ ଚାଲିଗଲା ତାପାଇଁବି ମୁଁ କାନ୍ଦତେ ବସିମି ତାପରଠୁ ଭାବିଲି ନାଇଁ ଆଉ କିଛି ରଖିବିନି ଏମିତି ବାସ୍ ଦେଖିଦି ଭଲ ଏମିତି ରଖିବିନି ଘରେ।
ସେ ସତ କଥା ଏଇଟା ମୁଁ ସତ କ ଆମ ଘର କହିି ସେ ଜଣେ ରଖିଥିଲେ ସେଇଠେ କୁହବୁ ତାର ବି ଗୋଟେ କିଏ ଗୋଟେ ନେଇକି ମାରିଦେଲା ସିଏ ପୁରା ସିଏ ବି କାନ୍ଦୁଥିଲା ତା ମନଦୁଃଖ ଗଲା କାନ୍ଦିଲା କହିଲା ନେଇଗଲାରେ ହେଇଗଲା କି କାନ୍ଦିଲା କେତେ।
କାନ୍ଦୀଲି ଆମ ଘର ପାଖରେ ଯୋଉଁ ମ ସାାଇ ପଡିଶା ଯଉଁ ସେମାନେ କହିଲେ ଏମିତି କାନ୍ଦୁଚୁ ଯେମିତି ମଣିଷ ମଲେବି କାନ୍ଦିିବୁନି। ହଁ ଯାହେନେ ବି ଭଲ ପାଇଥିଲୁ କାନ୍ଦ ଲାଗିବନି କଷ୍ଟ ଲାଗିବନି ହଁ।
ହଁ ସେଇଆ ମଣିଷ ସହିତ ଯେମ ଯଦି ଆମେ ମାନେ ବହୁତ ଭଲ ପାଇଯାଉଛେ କି ଆମେ ଏତେ ଆଟାଚ ହେଇଯାଉଛେ ସେମାନଙ୍କ ସହିତ ବି ତ ସେଇ ଟାଇପ୍ର ହିଁ
ତାପରେ ଏମତି ବାବା ବି ଫୋନ ଦେଇକି ସେତେବେଳେ କହୁଥିଲେ କି ହଉ କାନ୍ଦନା ଗୋଟେ ସିଏ ଗଲା ମୁଁ ଆଉଗୋଟେ ଆଣିଦେବି। ଆଉ ଗୋଟେ ଆଣିଦେନେ ହବକି ସେ ଯାହା ପ୍ରତି ମାନେ ଭଲ ପାଇବାଟା ଆସିଯାଇଥାଏ ତାପରି ଆଉ କିଏ ହବ ଯିଏ ଆଣିଲେ ବି ତାକୁ ଭଲ ଲାଗିବନି ଆଉ। ତ ସେଥିଲାଗି ମୁଁ ଆଉ ଆଣିକି ରଖିନି।
ହଁ। ଆଉ କଣ କୁହ?
କଣ କର
କଣ କହିଲ ଶୁଭୁନି?
ମୁଁ କହିନି କଣ କରୁଛନ୍ତି ନା ଏବେ ବସିଛନ୍ତି?
ହଁ ବସିଛି ହିଁ କଣ କରିବି କରିନି କିଛି ମମି ଏବେ ରୋଷେଇ କରୁଥିବ ତାପରେ ଗୋଟେ ସାଢ଼େ ଗୋଟେ ବେଳୁ କୁ ଖାଇବା ଟାଇମ ତମେ କେତେବେଳେ ଖାଇବ?
ହୁଁ, ଆମେ ବି ସେମିତି ଟାଇମ୍ ରେ ଖାଇବୁ। ହେଲେ ଆମର ରୋଷେଇ ସରିଗଲାଣି। ମା ଏବେ ବସିଛନ୍ତି ଟିଭିି ଦେଖୁଛନ୍ତି। ବାବା ଗାଧେଇଲେ ଖାଇବା ଆଉ।
ଆଚ୍ଛା।
ଆଉ କଣ? ତୁମେ ଯଦି ଆଗ ଜନ୍ମରେ ପିମ୍ପିଡ଼ି ହେଇଗଲ ତେବେ କଣ କରିବ?
ହେଁ, ହେଁ, ହେଁ କଣ କରିବି କିଛି ନାହିଁ, ପିମ୍ପୁଡ଼ି ଏମତି ଚାଲି ଚାଲି ଯାଉଥିବି କିଏ ଦଳିଦବ ସରଲା କ କଥା ମୋର ସେଠି ଶେଷ ହୁଁ, ହୁଁ, ହୁଁ, ହୁଁ, ହୁଁ।
ସେ ଜାଗାରୁ ବି ବାହାରିଯିବ।
ହଁ, ହଁ ଏଟା ସତ କଥା।
ମୋତେ ମୁଁ ପିମ୍ପିଡି ଏ ହେଲେ ମୋତେ ଯଦି କୁଆଡେ ବୁଲିବାକୁ ଯଦି ଏ ଜନ୍ମରେ କେବେ ବୁଲିବାକୁ କୁଆଡେ ଯିବାର ଇଚ୍ଛା ଅଛି। ଯଦି ଯାଇ ନ ପାରିଲି ତେବେ ସେଇ ଟାଇମ୍ ରେ ତ କିଛି ପଇସା ପତ୍ର ଦରକାର ନାହିଁ। କାହା ଦେହରେ କି କାହା ବେଗ ରେ ବସିଯିମି, ପଳେଇଯିବି ଯାଇ ବୁଲି ବୁଲା କରି ପଳେଇ ଆସିବି।
କି ପ୍ଲାନ୍ ମସ୍ତ ଆଇଡ଼ିଆ ବଢ଼ିଆ। ତୋମକୁ ନଏଜ୍ ଶୁଭୁଚି? ମୋ ବାବା ଗପୁଛନ୍ତି ଫୋନ୍ ରେ ଏଡେ ବଡ଼ ପାଟି ରେ।
ଆଜ୍ଞା।
ନାହିଁ ମୁଁ କହିଲି ଶୁଭୁଛି ତୋମକୁ କିଛି ସାଉଣ୍ଡ ମୋର ନା କଣ?
ହଁ ସେପଟୁ ସାଉଣ୍ଡ କହୁନୁ କିଏ ଗୋଟେ କଥା ହଉଛନ୍ତି ଶୁଣା ଯାଉଛି।
ହଁ, ହଁ ବାବା ଫୋନ୍ ରେ କଥା ହଉଛନ୍ତି।
ହୁଁ, ଘରେ ତ ସେମିତି ଅସୁବିଧା, ଯେହେତୁ ଛୁଟ ପରିବାର। ତ ଆମର ଜଣେ କଥା ହେଲେ ସାଉଣ୍ଡ ହୁଏ। ସେଥିପାଇଁ ଯୋଉ ଟାଇମ୍ ରେ ବି ମୁଁ ଫ୍ରି ରୁହେ ସେଇ ଟାଇମ୍ ରେ ବି କଥା ହେଇପାରେନି। ସେଥିଲାଗି ମୋତେ ସନ୍ଧ୍ୟା ଟାଇମ୍ ରେ ଟିକେ ଫ୍ରି ରୁହେ ଏ ଲୁଗା ଏକା ଧୁଇ ସାରି, ନା ମୁଁ ଦୁଇଥର ଗାଧାଏ ମୋତେ ଗରମ ଅଧିକ। ସକାଳେ ପୁଣି ବିକାଳେ ବି, ବିକାଳେ ଗାଧେଇ ଗୁଧା ସାରି କାମ ସାରି। ଟିକେ ଛା ତ ଉପରେ ବସିଲେ ଟିକେ ସାଉଣ୍ଡ କମ ହୁଏ। ସିଏ ବି ପୁଣି ଯଦି ସନ୍ଧ୍ୟା ଟାଇମ୍ ହେଇଯାଇଥିବ ଅ, ଆମ ପାଖାପାଖି ଘର ସନ୍ଧ୍ୟା ହେଲେ ଦେବେ ସବୁ ସାଉଣ୍ଡ ମାନେ ଶଙ୍ଖ ଝାଲି ଘଣ୍ଟି ସାଉଣ୍ଡ ଶୁଣାଯିବ।
ତୁମେ ସାତଟା ଆଠଟା ବେଳକୁ କରୁନ। ସାତଟା ଆଠଟା ବେଳକୁ ଫ୍ରି ନଥିବ?
ଓ ରାତି ହେଲେ ସେମିତି ଟାଇମ୍ ର ରୁଟି କେବେ କେବେ କରେ ନା ତ ସେଥିପାଇଁ ଟାଇମ୍ ହୁଏନି।
ହୁଁ, ହୁଁଁ, ହୁଁ।
ଯଦି ଆଜି ଆଜି ଗୁରୁବାର ମାନେ ଆଜି ତ ଫ୍ରି ରହିମିନି ଆଜି କାମ ଅଛି।
ଆଚ୍ଛା।
ଆମର ଯେବେ ଏ ଯୋଉ ମାଛ ପାଳି ଯେମିତି ବୁଧବାର।
ହୁଁ।
ସେଇ ସବୁରେ ମାଛ ହୁଏ ତ, ମାଛ ହେଲେ ପଖାଳ ଖାଇବାକୁ ଭଲ ଲାଗେ। ନହେଲେ ସେମିତି ପଖାଳ ଭାତ ଖାଇବାକୁ ଭଲ ଲାଗେନି, ରୁଟି ହି ଖାଇଦଉ। ଆଜି ଗୁରୁବାର ମାନେ ନିରାମିଷ, ତ ପଖାଳ ଖାଇ ହଉନି ନିରାମିଷ ରେ।